ହ ଦିଦି ପ୍ରଣାମ କଣ କରୁଛ? ମୁଁ କୋଉଠି ଯଉଥିବି ଛାତର ବଇଛି ହଁ । । । । ।
ଆଉ ଖାଇବା ସରିଲାଣି ସେ ଆମେ ବା ଖାଇ ଦେଇେଇଥିଲୁ ସେ ସନ୍ଧ୍ୟା ପୂର୍ବରୁ।
ସନ୍ଧ୍ୟା ପୂର୍ବରୁ ନାଇଁ ଆମର ସରିନି। ଆମର ରୋଷେଇ ସରିଲାଣି କିନ୍ତୁ ଖାଇନୁ ଆଉ।
ହଁ। ହଁ ତ ସେମିତି ନାହିଁ। ଇଆଡେ କିନ୍ତୁ ଅଛି ପା। ମୁଁ ଭାବେ ଅଲ ଓଡିଶାରେ ଏମିତି ହୁଏ। ବଟ ଆମଠି କେବଳ ଏମତି ମାନେ ବଢିଆ ଲାଗେ ସେଇଟା ମିଶିକି ସମସ୍ତେ ଘରର ଖାଇବେ ବଢିଆ ଲାଗେ। ଆଉ ତମର । ଘରେ କରିଛ।
। ରୋଷେଇ ସଇଲାଣି ଆମର। ଖାଇନୁ କେହି ଖାଇବୁ ଆଉ ଟିକେ ଗଲା ପରେ। ହ୍ୟାଲୋ। ମୁଁ କହିଲି ଯୋଉ ଆମ ରୋଷେଇ ସାଇଲାଣି କିନ୍ତୁ ଆମେ କେହି ଖାଇନୁ। ଖାଇନୁ ଖାଇବୁ ଆଉ। ଆଉ ଟିକେ ଗଲା ପରେ ଖାଇବୁ।
ହଁ ହଁ।
ତମର ରୋଷେଇ କଣ ହେଇଛି?
ଆମର ଆମେ ଖାଇସାରିଲୁଣି ଏ ଯାହା ହେଇଛି ସେଗୁଡା ଖାଇଦେବେ ଯୋଉ ବାପା ହେରିକା ଖାଇଦେବେ ସେଗୁଡା ନା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
ଆମର ଯୋଉଟା ହୁଏ ନା ଆ
ଏବେ ଯୋଉ ଦିଦି ତମ ଶାଶୁ ଯେ ତମ ଶାଶୁ ଘରେ ବି ଏମିତି ଖାଇଦିଅନ୍ତି ସନ୍ଧ୍ୟା ପୂର୍ବରୁ।
ଆମର ମାନେ ସେ ରୋଷେଇ ମୁଁ ଏମିତି ଟ୍ୟୁସନ୍ କରେ।
ମାନେ ଏଇ ଯୋଉ ରଜ ଟାଇମ କଥା କହୁଛି ମ ରଜ ଟାଇମ କଥା କହୁଛି।
ହଁ ଆମର ଖାଇଦବା କାରଣ ଖାଇଦେଲେ ମୁଁ ମାଜା ମାଜି କରିକି ଧୋଇକି ଥୋଇବି ବିନା ଜଲଦି ସେଥିପାଇଁ ଆମେ ଖାଇଦଉ ଜଲଦି।
ହଁ ଆମର ଇଆଡେ ହୁଏନି ତ। ସେ ଦୋଳି ଖେଳିବାକୁ ଯଇଥିଲା ହ୍ୟାଲୋ
ସେମିତି ନଅଟା ଦଶଟା ଯଦି ନିରେ କଣରେ ଖାଇଦ ଏବେ ନଅଟା ଦଶଟା ହେଇଯିବ ଆଉ କଣ ଭୋକ ଲାଗିବ କି? ଲେଟ ହୁଏ ନହେଲେ ଯଦି ସେମତି ଇଭିନିଂ ଟ କିଛି ଖାଇନଥିବେ ଆଠଟା ବେଳକୁ ଆମେ ଖାଇଦଉ ଜଲଦି। ହୁଁ ହଁ।
ନେଟୱାର୍କ ଦିଦି
ଆଉ ତମର କାଲି କଲେଜ ଖୋଲୁଛି ନା ଖୋଲୁନି।
ହଁ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ତମର ନେଟୱାର୍କ ଈସୁ ରହୁଛି।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଦିଦି ଦିଦି।
ହ୍ୟାଲୋ ହଁ ହଁ କୁହ ତମର କଣ ନେଟୱାର୍କ ଈସୁ ରହୁଛି କି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆରେ ତମର ନେଟୱାର୍କ ଈସୁ ରହୁଛି କି ହ୍ୟାଲୋ। ମୋ ଭୟସ ଠିକ ସେ ଆସୁନି ତମକୁ?
ହଁ ଆଇଲା ଆଇଲା ଆଇଲା
ଓହୋ ତମର ବଧେ ନେଟୱାର୍କ ମୋର ତ ଠିକ ଠିକ ରହିଛି ନେଟୱାର୍କ।
ମତେ ସରଭର ଯାଉନଛି ମୁଁ ବି ସେ ଛାତକୁ ଆସିଲି ବା ତଳେ ନାଇ ତାକୁ ପାଉନ ବୋଲି ମୁଁ ଛାତ
ଓହୋ ଆଉ କଣ ଖାଇଲ?
ମୁଁ ସେ ଭାତ ତରକାରୀ ଆଉ ଭଜା ଖ ଖଟା ଆଉ ଆମ୍ବ।
ଆମ୍ବ ମାନେ ପାଚିଲା ଆମ୍ବ ନାଇଁ ନାଇଁ ଆମର କାଲି ହେଇଥିଲା ଆଇଁସ। କାଲି ଚିକେନ ଆଣିଥିଲୁ ଆମର ରଜରେ ହୁଏ ତ ଆମପଟେମାନେ ଶଙ୍ଖା ମର। ଏତେ ବାର ସେମିତି କିଛି ନଥାଏ ଆମର ଯେମିତି ବାର କିଛି ନଥାଏ। ଥାଏଁ।
ନା ନା ଆମପଟେ ସେମିତି ନାଇ ମଙ୍ଗଳବାର କରନ୍ତିନି କେବଳ ଯୋଉ କୋଉ ମାସରେ ଆଶ୍ଵିନ ମାସରେ ଯୋଉ ମଙ୍ଗଳ ଓଷା ସେଇଟା କରନ୍ତି ନହେଲେ ପ୍ରାୟ ଲୋକ ଖାଆନ୍ତି ମଙ୍ଗଳବାର ବି।
ଓ ହୋ ଆମ ଇଆଡେ କେହି ଖାଆନ୍ତିନି ମଙ୍ଗଳବାରେ। କେହି ସ୍ତ୍ରୀ ଲୋକ କେହି ଗୋଟେ ଖାଆନ୍ତିନି ସେ ଯୋଉ ଦାଣ୍ଡରେ ଯୋଉ ମଙ୍ଗଳା ଦାଣ୍ଡରେ ଯୋଉ ମଙ୍ଗଳା କଥା ଶଥିଲେ। ସେଇୟା।
ଆମ ପଟେ ସେଗୁଟା ନାହିଁ ସେତେ।
ହ ସେଇଗରୁ ମୁଁ କହିଲି ମ। ବ କେମିତି ଆଇ ତୁ ଖାଇୁ ଆ ସ୍୍ରୀ ଲୋକେ ଖାଆନ୍ତିନ ଆମ ଆଡେ
ଆମ ଗାଲେ ବି ଖାଉନାହାନ୍ତି ଆମର ଏପଟେ ବି ଖାଉନାହାନ୍ତି କିଛି କିଛି ଖାଉ ସେମିତି କିଛି ନାଇଁ ଆଉ ସେଆଶ୍ୱିନ ମାସ ହେଲେ ଖାଇବେନି ଆଶ୍ୱିନ ମାସ। ଲେ ଖାଇବେନି ସେମାନେ
ଆମର ସୋମବାର ଖାଇବେନି ମଙ୍ଗଳବାର ଖାଇବେନି ଗୁରୁବାର ଖାଇବେନି ଶୁକ୍ରବାର ଖାଇବେ। ଶନିବାର ଖାଇବେନି ରବିବାର ଖାଇବେନି କିଛି ସ୍ତ୍ରୀ ଲୋକ। ହ।
ଗୁରୁବାର ଆମର ଖାଇବେନି।
ହ ଆମର ଗୋଟେ ଖାଲି ବୁଧବାର ଖିଆ ହବ ଆଉ ଶୁକ୍ରବାର ଆଉ ଜଣେ ଜଣେ ଶୁକ୍ରବାର କରନ୍ତି ଯୋଉ କୋଉ ଠାକୁର
ସନ୍ତୋଷୀମା।
ହଁ ସନ୍ତୋଷୀ ମା ହଁ ସେିଏ ଜଣେ ଜଣେ କରନ୍ତି। ସେ ଶୁକ୍ରବାର ଖାଆନ୍ତିନି ଆଉ ରବିବାର ଜଣେ ଜଣେ ରବିବାର ବି ଖାଆନ୍ତିନି ଆମ ଏଠି ତ ଶୁକ୍ରବାର ଜଣେ ଜଣେ ଖାଉନାହାନ୍ତି ସାନ ହରିକା ଶୁକ୍ରବାର ଖାଉନାହାନ୍ତି ରବାର ବି ଖାଉନାହାନ୍ତି। ସେ ଯୋଉ ସନ୍ତୋଷ ମା ଓଷା କରିଥିଲେ ବୋଲି। ଆଉ ରବାର ତାଙ୍କର ଖାଆନ୍ତିନି ତ ରବାର
ରବିବାର କିନ୍ତୁ ଚାରିଆଡେ ଖାଆନ୍ତି ରବିବାର ସବୁଆଡେ ଖାଆନ୍ତି ଆଇଁଷ ରବିବାର ମାନେ ଆଇଁଷ ଦିନ ପୁରା ସେଲିବ୍ରେସନ ହେଇଗଲା।
ହଁ।
ମୋର ବି ଏପଟେ ତ ଆଉ ରବିବାର ମାନେ ହଁ କିଛି ଲୋକ ଖାଆନ୍ତିନି ଯୋଉ ଓଁ ଶାନ୍ତି ଜାଣିଥିବ। ଓମଶାନ୍ତିରେ, ସେମାନେ ବୁଝନ୍ତି କି ରବିଵାରେ ଖାଇବନି। ତମେ ଆଉ ଯୋଉ ଵାରରେ ଖାଉଛ ଚଳିବ, କିନ୍ତୁ ରବିବାରେ ଖାଇବନି।
ଓ ହୋ,
ମୋର ତ ଟୋଟାଲ ନାହିଁ ଆମିଷ।
ହଁ ଟୋଟାଲ ଖାଉନା? ଟୋଟାଲ ଖାଉନା?
ନା, ଆମର ଏଇଟା ଚଉଦ ବର୍ଷ ହବ ମୁଁ ଆମିଷ ଛାଡି ଦେଇଛି।
ହହୁନ ଛାଡି ଦେଇଛୁ ଟୋଟାଲି ମାନେ ଏ ଚିଙ୍ଗୁଡି, ସୁ ହବା ଯୋଉ କଣ ତ ଯୋଉ ଛତୁ ଫତୁ କିଛି ଖାଅନା?
ଛ ଛତୁ ଟା କଣ ଆମିଷ ରେ ଯାଉଛି କି?
ହଁ ଛତୁଟା ଆଁଇଷରେ ଯାଉନି ହଁ, ଆଉ ଭେଜିଟେରିଏନ ମାନଙ୍କ ପନିର ପନିର
ନା, ପନିର ମାନେ ଫେବ୍ରେଟ ନାହିଁ, ସେମିତି କିଛି ନାହିଁ। ମାନେ ଦି ଫିସ୍ ତିନି ଫିସ ରୁ ଅଧିକ ଖାଇ ପାରିବିନି।
ହଁ ହଁ ପ୍ରାୟତଃ, ମୁଁ ଯାହା ହୁଏତ ମୋ ଦିଦି ହେରିକା ସମସ୍ତଙ୍କ କ ସେମାନେ ସବୁ ଭେଜିଟେରିଆନ। ସମସ୍ତେ, କି ଆଇଁ ସବୁଗୁଡ଼ା ସବୁ ଛାଡି ଦେଇଛନ୍ତି
ହଁ ନାଇଁ ଏମିତି ଟିକେ ହଜବଣ୍ଡ ଫୋର୍ସ ହଁ ହଜବଣ୍ଡ ଫୋର୍ସ କୁଲି କରିବେ ଖାଅ ଆରେ ମ ଇଚ୍ଛା ନାହିଁ ଛାଡି ଦେଇଛି ଛାଡି ଦେଇଛି ପୁଣି ଆଉଥରେ କଣ ଖାଇବ ମୋର ସେମତି କିଛି ନାହିଁ ଜଷ୍ଟ ଅଡ ଲାଗିଲା ଖାଇ ସେମିତି କିଛି ମାନସିର ଫାନସିର ସେମତି କିଛି ନାହିଁ।
ହଁ, ଅଚ୍ଛା।
ତମର କାଲି କଲେଜ ଖୋଲିବନି? ହେଇଥିଲା ଘରେ ମୁଁ ଖାଇବିନି ବୋଲି ମୁଁ ଖାଇବିନ ବୋଲି କଣ କେହି ଖାଇବେନି।
ଆଉ ମୁଁ କହିଲି, ତମେ ଖାଇଲ ବୋଲି।
ନା ନା ଆମର ହୁଏ ରବିବାର ପ୍ରାଏ। ହଁ
ତମେ ଖାଇନ ତ? ହଁ
ନାଇଁ ମୁଁ ତ ଖାଏନି
ତମେ କଣ ଖାଇଲ ତମ କଣ ଖାଇଲ ହେଲୋ
ମୁଁ ମୋ ପାଇଁ ଡାଲମା ହେଇଥିଲା ଭଜା ଭଜି ତାପରେ ଖଟା ମିକ୍ସଚର ଏଗୁଡାକ ମୁଁ ତ ହୁଁ ହେଲେ ମୁଁ ତ ବେଳେବେଳେ ଯଦି ବିରକ୍ତ ଲାଗେ ମୁଁ ନିଜେ ରୋଷେଇ କରେ ନା ମୁଁ ସେଥିରେ ଆଳୁ ସିଝା ପକେଇଦେବି ଭା - ତରେ ନିଶ୍ଚର ଆଉ କଣ ଖଟା ଫଟା ଥିବ ବଡି ଏଗୁଡାକ ମୁଁ ଭାତ ଖାଇଦେ କାରଣ ଡବଲ ରୋଷେଇ କରିବାକୁ ଗୋଟେ ବିରକ୍ତିଆ ଲାଗେ।
ହଁ ହଁ ମୁଁ ସେ ଆଳୁ ସିଝା ଜମା ଖାଇପାରିନି ମିଶ୍ଚଚ ଲଗେଇ ଖାଲି ଭାତ ଖାଇଦେବି। ଖାଲି ଭାତ ମଶ୍ଚର ନହେଲେ କୁରକୁରି ଇପି ଲଗେଇ ଖାଇଦେବୁ ଖାଳ ଭାତ ହେଲେ ମୁଁ ସେ ଆଳୁ ଚକଡ଼ା ଲଗେଇ ଖାଇ ପାରିବିନି।
ନାଇଁ ମାନେ କଣଦେ କହିଲ ଗୋଟେ ଆଳୁ ଆଳୁ ପୋଡା ମାନେ ଗ୍ୟାସ୍ ଲାଗେ ଗ୍ୟାସ୍ ଲାଗିଲି ଆଲୁ କୋଉଠି ପଡିବୁ ସେଠି ବାଇଗଣ ବାଇଗଣ ସେମିତି ଭଲ ଲାଗେନି। ଚୁଲି ଆମର ପ୍ରାୟ ଲାଗେନି।
ନା ମୁଁ କହୁଛି କି ମତେ ଭଲ ଲାଗେ ଆଳୁ ପୋଡା ଟା ବଢିଆ ଲାଗେ ହୁଁ ମୁଁ ପୋଡାରେ ପୁରା ସାଟିସ ଫାଏ ହେଇଯିବି ହଁ କିନ୍ତୁ ଏଥିରେ
ନାଇଁ ସିଝା ଆଳୁ ଟେଷ୍ଟେ
ବୋଉ ଜଦି ଚକଡି ଚକଡି ଦବା ହଁ ମତ ଏତ ବୋ ଚକଟି ଚାକଟି ଦବ ଥୋଇଦବ ପିଆଜ ତେଲ ଫେଲ ସବୁ ପକେଇ ଦେଇ ଚକଟି ଚାକେଟି ଦେବ ଥୋଇବ ମୋ କତିରେ ମୁଁ ଖାଇବି ନହେଲେ ନିଜେ ଆଣିକି ହାତରେ ଚକଟି ଖାଇବିନି। ଜମା ଖାଇ ଆଳୁ ଖାଇବି ପଛେ ସେ ଆଣିକି ଚକୁଳି ଖାଇ-
ଏ ମୋର ବି ଇଚ୍ଛା ନଥିବ ମୋର ବି ଇଚ୍ଛା ନଥିବ ମୁଁ କଣ କରିବି ଜାଣିି- ଫୋନ ଆଣିବି ହେରି ୟୁଟ୍ୟୁବ ମାରିଦେବି ସର୍ଟ ଭିଡିଓ ନହେଲେ ଇ- ମୁଁ ଟା ୟୁଜ କରୁନି ଏବେ ସେଇଟା ଦେଖି ଦେଖି ମୁଁ ଭାତ ଖାଇଦେବି
ହ ମୁଁ ମୁଁ ପଖାଳ ଆଉ ଯୋଉ କୁର କୁରି ଲଗେଇ ଖାଇଦେବି କୁୁରକୁରି ଲେଗେଇ ଖାଇଦେବି।
ଆମର ଏକା। ଆମ ଗଛରେ ଅଛି କାନ୍ନ୍ଦିଆ ନା ଆମର ବାରିପଟ ଗଛରେ ମାନେ ଗଲା ବର୍ଷ ଆସିନଥିଲା କାନ୍ନ୍ଦିଆ। ସେ ଗୋଟେ ଗୋଟେ ମୁଁ ପୁରା ଖୋଜି ଖୋଜି। ଯାହା ଯେତଳେ ମାନେ ସେପଟୁକୁ ଯାଉଥିବ ବାରିପଟକୁ ନଜର ପକେଇବି କୋଉଠି କାନ୍ଧିଆ ପାଖଳ ହେଇଚି। ଏଁ ଗୋଟେ ଗୋଟେ ଆସିଲା ନାଁ ସେ ଗୋ ଟେ କୁ ନଗେଇ ମୁଁ ଭାତ ଖାଇଦେବି ସତ କଥା କଇଲି ଏ ଆଉ। କା ମିଶ୍ଚର ସେ କାନ୍ଧିଆ ଟିକେ ହବ ମୁଁ ଭାତ ଖାଇଦେବି।
ନାଁ ମୁଁ ବେଳେ ବେଳେ ମିଶ୍ଚର ଲଗେଇ ଖାଇଦିଏ ବେଳେ ବେଳେ ଖାଏନି। ମୁଁ ଯୋଉ ଦିନ ଇଚ୍ଛା ହେଇନଥିବ ଖାଇଆକୁ ମୁଁ ସେଦିନ ଖାଏନି। କୁ ଅଳ୍ପ ଦିଟା ଖାଇକି ଚୁପ ଉଠିଯିବି ନହେଲେ ଯୋଉଦିନ ଇଚ୍ଛା ହେଇଥିବ ମୁଁ ଖାଇବି ହେଦିନ।
ତ
ହଉ ହଉ।
ସେପଟୁ ଟିକେ କାଟିଦିଅ।